ହ ହ୍ୟାଲୋ ମ୍ୟାଡାମ କଣ କହ ହୁଁ ହୁଁ ଜୟ ଜଗନ୍ନାଥ ମ୍ୟାଡାମ କଣ କରୁ
ଏଇ ରୋଷେଇ ବାସ ଚାଲିଚି ଆଉ।
ହଁ ଏଇ ପାଗକୁ କଣ କଣ ସବୁ ରୋଷେଇ ଆଜି କରୁଛନ୍ତି ସକାଳୁ?
ସକାଳୁ ଟିକେ ଚାହା ଫାହା ପିଆ ସରିଲାଣି। ଚା ବିସ୍କୁଟ ଭାତ ବସିଚି ଆଉ ଛୁଆମାନେ ଶୋଇଛନ୍ତି ଉ ଉଠିଲେ ଚିକେନ ହବ।
ଆଁ ତମେ କେମିତିଆ ଲୋକ କିଓ ଏ ପାଗରେ ଚା ଫା ଉରା ଏକୁଟିଆ କରିକି ପିଉଚ ଆମକୁ ଡାକୁନ ନା ଚିହ୍ନା ପରିଚିତ ହେଇନି ବୋଲି ଡାକୁନ ଡାକି ନାଇଁ ଡାକିଥିଲେ ଯାଇଥାନ୍ତି ଯେତେ ବାଟ ହଉ ପଛ ଚା ନା ଶୁଣିଲେ ମୁଁ ପଳେଇଥାନ୍ତି ପର ଲଗେଇକି। ହୁଁ ଆଉ ରୋଷେଇ ଚାଲିଚି ତାହେଲେ ଆଜି କୁଆଡେ ଗୋଟେ ଯିବ କହୁଥିଲ ନା ବୋଧେ ବାହାରକୁ କୁଆଡେ ଯିବ ବୋଲି?
ଆଜି ଦେଖିବା ଯିବା ଅଛି ମାର୍କେଟରେ ଟିକେ ଯିବାର ଅଛି ଆଉ।
ଓହୋ କଣ ମାର୍କେଟିଂ କ କିଣା କିିଣି କରିବାର ଅଛି ବୋଧେ। ଅ ହଉ ଆଉ ଭଲରେ ଭଲ ପାଗ ଦେଖିକିରି ଯିବ ଆଉ ବେଶୀ ଉପରଳା ଯିବନି ଚଡକ ଫଡକ ମାରୁଚି ଯଦି ଯିବ ଏଇ ଉଁ ବାରଟା ଗୋଟେ ଭିତରେ ଯାଇକି ଫେରିଆସିବ ମାର୍କେଟରୁ। ହଁ ଆମର ରା ରାତି ସାରା ବର୍ଷା ଆମର ପା କାଲି ପରଦିନ ଯୋଉ ରାତିରେ ଗୋଟେ ଜୋରରେ ମାରିଲା ଚଡକ ଯେ ଆମ ଯୋଉ ସିସିଟିଭି କ୍ୟାମେରା ଗୁରା ସବୁ ଯାଇଛି ଭାରି ପୋଡ଼ି ଯାଇଛି କି କଣ ହେଇଛି ଫ୍ୟାନ ଗୋଟେ ଯାଇଚି। ଆଉ ଷ୍ଟେବଲାଇଜର ଗୋଟେ ଯାଇଚି ମାନେ ଆମର ଏତେ ଇନକମ କରିଚୁ। ଚଡ଼କ ଆମକୁ ଏତେ ଉପକାର କରୁଚି। ହଁ ହଁ ହଁ । ଆ ଗ ଗଲା ବର୍ଷ ବି ସେମତି ଆମର ପୋଡି ଯାଇଥିଲା ଇନଭଟର। ଚଡ଼କରେ ଏଇଟା ଚଡ଼ ପୁଣି ଆମର ମେନ୍ ସୁଇଚ ଅଫ କରା ହେଇଥିଲା ଚଢକ ଜୋନ୍ ଟା ବୋଧେ ଏଇ ଏଇ ଖଣ୍ଡକ ମୁଁ ଭାବୁଚି ଚଡକ ଯୋନ ସବୁ ବର୍ଷ ମାରୁଚି ଏଇଠି।
ଆଉ ତମ ଚିହ୍ନି ଗଲାଣି ମ।
ଚିହ୍ନା ପରିଚିତ ହେଇଯାଇଚି ଯେ ମୁଁ ତାକୁ ଫୋନରେ ମେସେଜ କରିଦେଇଚି ତୁ ଆଉ ଅଗ୍ରି ମଂଥ ରେ ଆମ ଘର ମାରିବୁନି।
ନା ଆଉ ଘର ପାଖେ ଯୋଉଠି ଥିବ ସେଇଠି ମାରିବୁ।
ମାନ ଯୋଉଁ ମାନେ ଖରାପ ଲୋକ ଅଛନ୍ତି ମାରୁ ତାଙ୍କୁ।
ଓ।
ଆଉ ପିଲାମାନେ କଣ କରୁଛନ୍ତି।
ଶୋଇଛନ୍ତି ଉଠି ନାହାନ୍ତି ବାବୁ।
ହଁ ଆଜିକାଲି ଛୁଆ ତ ସେଇଆ ଆଉ ଟିକେ ଲେଟ୍ ନାଇଟ ରେ ଶୋଇବେ ଉଠିବେ ଆଉ।
ବର୍ଷା ହଉଥିଲା ଆଉ କଲେଜ ଯାଇ ପାରିଲେନି ଆଉ।
ହୁଁ ବାବୁ ବାହାରେ ରହୁଛନ୍ତି ନା?
ହୁଁ।
ହୁଁ ଆଉ ସିଏ ନାହାନ୍ତି ମା ପୁଅ ଏଇନେ ରାଜୁତି କରୁଛ ଘରେ ଆଉ। ହୁଁ ଆଉ କଣ ରୋଷେଇ କରି କୁ ଭଲ ପାଓ ସବୁ।
ଏ ସବୁ ଆଉ।
ହୁଁ ହଁ ନାଇଁ ମୁଁ ବି ଶୁଣିଥିଲି ତମ ରୋଷେଇ ସବୁ ଭଲ ବୋଲି ଆମର ଏଇଠୁ ଜଣେ ଅଛନ୍ତି ତମର ସେ କଣ ପରିଚିତ ହେବେ ବୋଧେ ସେ କହୁଥିଲେ ତମ ବିଷୟରେ। ହଁ ନାଇଁ ନାଇଁ ଏ କରିବାର ନାଇ ଜାଣିଲି ଭଲ ତାପରେ ଟ୍ରାଏ କରିବି ଯେତେବେଳେ ଟେଷ୍ଟ କରିବା ପାଇଁ ଏମିତି ସମ୍ପର୍କ ବଢେ ନା ଆଉ। ତମେ ସିନା ଏମିତି ଜାଣିପାରୁନ ତମ ପାଖ ରୁ ଜଣେ ତମର ତମ ଗାଁ ପାଖରୁ ଜଣେ ଆମ ଘର ପାଖରେ ଅଛନ୍ତି।
ଆଉ ତମେ ଏବେ କଣ କରୁଛ?
ମୁଁ ଏବେଇ ଯିବି ଟିକେ ନାଙ୍କୁ ଗୋଟେ ଜାଗାକୁ ଯେ ବସିଥିଲି ବାହାରିବି ବୋଲି। ସେଠୁ ମନେ ପଡିଗଲା ମୁଁ କହିଲି ଆରେ ଦେଖିବା ତାଙ୍କ ସହିତ ଟିକେ କଥା ହେଇ ପଡେ ତାପରେ ଯାହା କରିବି ଆଉ। ଚା ଫା ପିଇକି ବସିଛି ହଁ କରଛି ଚା ପିଇ ସାରିଲିଣି ଆଉ ତା ତାପରେ ଆମ ଏଇ ଯୋଉ ଛୁଆଗୁରା ଆଣେ ଝିଅ ଟା ନାତୁଣି ଟା ଯିବ ସ୍କୁଲ ଯେ ତା ମାମା ତାକୁ ରେଡି କରୁଛି ତ। ଆଉ ଟିକେ ଚା ନହେଲେ ପିଇଥାନ୍ତି ପୁଣି ସେ ତାକୁ କରିସାରିଲେ ଆଉ ଟିକେ ଦବ ଚା ଟିକେ ଆଉ ପିଇଲେ ଗାଧେଇ ଯିବି। ସକାଳ ଟା ମୋର ଦି ଥର ଚା ପିଇବି ଗୋଟେ ଥର ଭଲସେ ପିଇବି ତା ଭୁଁ ସିଦ୍ଧି ବିନାୟକ ଇଂଲିଶ ମିଡିୟମ ରେ ପଢୁଛି ଏଲ କେଜି ରେ। ଆଉ ହୁଁ ଆଉ ନାତି ଟେ ତ ଛୋଟିଆଟେ ଦି ବର୍ଷର। ଆଉ ଟିକେ ଆନଉ ଏମିତି ଖୁସିରେ କେତେବେଳେ କେମିତି ଅଙ୍ଗନବାଡି ଯାଉଛି ବୁଲି। ତା ଆଇ ଆସୁଛନ୍ତି ତ ସେଠିକେ ପଳଉଛି ଟିକେ ବୁଲି ଆଉ। ହୁଁ ତା ବୁଲ୍ ହଁ ସେ ବୁଲିଲେ ଟିକେ କଣ ସେ ବି ଟିକେ ଡର ଛାଡିଯିବ ତାର। ଆଗୁରୁ ଗଲେ ତା ଟାଇମ ବେଳକୁ ଆଉ ଯେମିତି ଡରିବନି ଯିବ ଯେ ନାତୁଣୀ ବି ସେଇୟଆ କରୁଥିଲା। ଟାଇମ ପୂର୍ବରୁ ଯାଇକି ଅଭ୍ୟାସ କରିଦଲା ସ୍କୁଲ ଯିବାକୁ ଆଉ ଡରିଲାନି। ଉଁ ଏ ଏମିତି ବି ବହୁତ ଛୁଆ ଅଛନ୍ତି ଦେଖୁନ କାନ୍ଦନ୍ତି। ସ୍କୁଲ ଯିବାକୁ କଣ ଅଙ୍ଗନୱାଡି ଯିବାକୁ କଣ କାନ୍ଦନ୍ତି ଛୁଆ କିନ୍ତୁ ମୋ ନାତି ନାତିଣୀ କାନ୍ଦନ୍ତିନି ଖୁସି ହେଇକି ଯାଆନ୍ତି। ଆଉ ଆଉ ଗୋଟେ ହଁ ଆଉ ଗୋଟେ ନାତି ତ ବାହାରେ ରହିଯାଇଛି ଆଉ।
ବାହାରେ ରହୁଛନ୍ତି ସେମାନେ
ହୁଁ ବାହାରେ ରହୁଛନ୍ତି ଆସିଥିଲେ ଏବେ ଏଇ ର ର୍ ହଁ ଏବେ ଇ ର ରଜ ଛୁଟିରେ ଆସିଥିଲେ ଏ ରଜ ପରେ ଆସି ଥିଲେ ଚା ପାଞ୍ଚ ଛଅ ଦିନ ରହିକି ଗଲେ ହେରି ଆଉ ପୁଅର କଲେଜ ଖୋଲିଗଲା ତ ଗଲେ ହେରି ଆଉ। ଆଉ କଣ ସବୁ ପ୍ଲାନିଗ୍ କୁଆଡେ ବୁଲାବୁଲି କରିବାର ନାଇଁ ଏବର୍ଷ ରଜକୁ ଯାଇଥିଲ ବାପ ଘର ଆଡେ ନା ନାଇଁ?
ଦେଖିବା ଭାବିଛୁ ଏ ରଥଯାତ୍ରା ବେଳକୁ
ରଥୟାତ୍ରା ବେଳକୁ ଯିବ ହଁ ହଉ ଦେଖିକି ଆସିବ ଟିକେ ଆଉ। ରଥଯାତ୍ରା ଆସିଲେ ଗୋଟେ ପାଖ ହେଇଗଲେ ଗୋଟେ ଖୁସି ଲାଗେନି ଅଲଗା ପ୍ରକାର।
ଭଲ ଲାଗେ କେମିତି ଅଲଗା ଭଳିଆ ଲାଗେ।
ହଁ ହଁ ଆଉ ଆଉ ଘରେ ନାଇଁ ନାଇଁ କୁଆଡେ ତ ଯାଇପାରିନି ଏବେ ଖାଲି ଯାଇକି ଘରୁ ବୁଲିକି ପଳେଇ ଆସିଲି ଆଉ କାର୍ଯ୍ୟ ବ୍ୟସ୍ତ ଭିତରେ କୁଆଡେ ଯାଇ ହଉନି ମ ଯୁଆଡେ ଯାଉଛ ସବିନେ ଯେମିତି କନ୍ତି ଗୋରୁ ଗାଈ ଢୁକନ୍ତି ସକାଳୁ ଯାଇକିରି ସଞ୍ଜ ବେଳେ ଢ଼ୁକନ୍ତି ତାଙ୍କ ଗୁହାଳେ ଆମ ଅବସ୍ଥା ସେଇଆା ଏତେ କାର୍ଯ୍ୟ ଆମ ବ୍ୟସ୍ତ ଯେ ସକାଳୁ ଯଦି ଅର୍ଜେଣ୍ଟରେ କୁଆଡେ ଯିବୁ ସନ୍ଧ୍ୟା ସୁଦ୍ଧା ଢୁକିବାକୁ ପଡିବ ଆସିକି ଘରେ। ଆଉ କୁଆଡେ ରହି ହଉନି କି ଯାଇ ହଉନି। ମନ ଥିଲେ ବି କୁଆଡେ ଯାଇ ହଉନି ସମୟ ଅଭାବ।
ଆଉ ତମ ନାତି ନାତିଣୀ ତ ଛାଡୁ ନଥିବେ ଆଉ।
ନାଇଁ ସେ ତ ଛାଡୁନାହାନ୍ତି ମୋ କା ମୋ କାମ ତ ମତେ ଛାଡୁନି ଆଉ। ପିଛା ଛାଡୁନି ମୋର ହଁ। ଧରିଛି। ଏ କେତେବେଳେ ତମୁକୁ କୋଉଠି ପାଇଲେ ମୋ କାମ ତିକ ତମ ମୁଣ୍ଡୁକୁ ଲଦି ଦେଇକି ମୋର ବୁଲନ୍ତି ଅଚିନ୍ତାରେ।
ଆ ଦଉନ। କୋଉଠି ଭେଟା ଭେଟି ହେଲେ ତମ ମତେ ଦିଅନ୍ତ ଆଉ।
ହଁ ହୁଁ। ଆଉ ଏ ବର୍ଷ ତମ ଆଛା ତମେ ଯୋଉ ଏଇଟା ତ ତାଳ ସିଝିନି ଆସିଲଣିି ନା କଣ? ହଁ ତମର ତାଳ ଗଛ ଅଛି ନା।
ହଁ ଅଛି।
ହଁ ତାଳ ପିଠା ଟା ଖାଇବାକୁ ବହୁତ ବଢିଆ ଲାଗେନି ତାଳ ଯୋଉ ପକୁଡି ଟା କରନ୍ତି।
ଆଉ ମତେ ଆସେନି ଆଉ ମୁଁ କେମିତି ଖାଇବି?
ମତେ ମତେ ତିଆରି କରି ଆସେନି ତିଆରି କରି ଆସେନି ନହେଲେ ମୁଁ କେମିତି ଖାଇବି ଆଉ?
ଆ ମୁଁ ତମକୁ ଶିଖେଇଦେବି କେତେବେଳେ ପ ହଁ ମତେ ତମେ କେତେବେଳେ ପଚାରିଥିଲେ ମୁଁ ତମ ଡିଟେଲ ଶିି ସିକେଇ ଦେଇଥାନ୍ତି ନା ତାଳ ପିଠା ଟା ମାନେ ହଁ ହଁ। ମତେ ଆସିଛି ଆଉ ତାଳ ଭିଡି ର ବାସିନା ଆଉ ଜଣେ ଜଣେ ଭଲ ପାଆନ୍ତିନି। କିନ୍ତୁ ମୁଁ ବହୁତ ଭଲ ପାଏ ତାଳ ପିଠା ଟା ତାଳ ସିଜନ ରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପାଇଲା ମାନେ ପକୁଡି ତିଆରି ହବ ଆଉ ନିଆଁ ନାହିଁ ପୂର୍ବ କାଳ ଭଳିଆ ଆଉ ହଉ ଦେଖିବା କହିଲେ ତ ଏଇଟା ପାଇଲି ଆଉ। କହିଲ ପାଇଲି ଉଁ ।
ଆଉ ମୁଁ ପଠଉଛି ତମେ ଶୁଣ ମୁଁ ତାଳ ପଠଉଛି ତମେ ମତେ ପକୁଡି ପଠେଇଦବ ସେମିତି ଆଉ
ହଁ ହଁ ହଁ କିଛି କଥା ନାହିଁ ଆମର ଜଣେ ସମୁନ୍ଦିଘର। ଗାଁ ରେ ତ ସିଏ ଦିଅନ୍ତି। ତାଳ ଆଣିକିରି ଦିଅନ୍ତି ଆମେ କରୁ ଆଉ ପୋଡ ପିଠାଟା ତାର ଭଲ ଲାଗେ ହେଲେ ବି ତ ସେ ତା ପାଇଁ ଚୁଲି ନିଆଁ ଦରକାର ଆଜିକାଲି ତ ଆମର ଚୁଲି ନାହିଁ। ଗ୍ୟାସ ରେ ଆଗ କାଳ ରେ ସବୁ ନିଆଁ ବହୁତ ଚୁ ରୋଷେଇ ହୁଏ ବଡ ବଡ ଫାମିଲି ବହୁତ ନିଆଁ ହୁଏ ସେତେବେଳେ ଯୋଉ ତାଳ ପୋଡ଼ ପି ପିଠା ହଉ କି ଆମର ଏଇ ଯୋଉ ବିରି ଚାଉଳ ପୋଡ ପିଠା ପିଠା ନଡିଆ ପକେଇକି କରନ୍ତି ଜନ୍ତାପୋଡ଼ ପିଠା ତା ସ୍ୱାଦ ଆଉ ଆଜିିକାଲି ଅଛି ନା। ନାଇଁ ଆଉ ତ ହଁ ମତେ ଆସିଛି ସବୁ।
ଆଉ ଆସିଛି ତମ ହାତ ତମ ହାତରୁ ଟିକେ ଚାଟିଦେଲେ ବି ହବ।
ହଁ ହଁ। ଶିଖିଯିବ ମୁଁ ରହିଥା ଚେଷ୍ଟା କରୁଛି ତମ ସହିତ ଖୁବ ଶୀଘ୍ର ଦେଖା କରିଛି। ଚେଷ୍ଟା କରୁଛି ହୋଉ ଏ ଟିକେ କାମଧନ୍ଦା ଛିଣ୍ଡି ଯାଉ। ଦେଖିବା ତ ଅସୁବିଧା ଦେଖି ତମ ସାଙ୍ଗରେ ଟିକେ ଦେଖା କରିବା ଆଉ
ଅ ହଉ ଦେଖିବା କୋଉଦିନ ଭେଟା ଭେଟି ହଉଛି ଆମର।
ହଁ। ଆଉ କୋଉ କୋଉ ଜାଗା ସବୁ ବୁଲାବୁଲି କରିଛ ଠାକୁରଙ୍କ ଜାଗା କୁଆଡେ ବେଶୀ ଦୂର ବାଟ କୁଆଡେ ଯାଇଛ।
ବେଶୀ ଦୂର ବାଟ ତ ପୁରୀ ଜଗନ୍ନାଥ ମନ୍ଦିର।
ସେ ତ ଆମର ଆରାଧ୍ୟ ଠାକୁର ମେନ୍ ଭଲ ଜାଗାରେ ତ ମଡା ଦେଇ ତାଙ୍କ ଜଗନ୍ନାଥ ଧାମଠୁ ଭଳି ଆଉ ଅଧିକ କଣ ଅଛି ଦୁନିଆରେ କିଛି ନାହିଁ।
ହୁଁ ତିନି ଚାରି ଦିନ ରହିକି ବୁଲାବୁଲି କରିକି ଆସିଛୁ ଆଉ।
ଯାହା ହୋଉ ମୁଁ କିନ୍ତୁ ଯେତେ ଥର ଯାଇଛି। ଆଉ ରହିନୁ ସେଇ ସମୁଦ୍ର ବେଳାମରେ ଟିକେ ବୁଲ ଜଗନ୍ନାଥ ମନ୍ଦିର ଭିତରକୁ ପଶିବାକୁ ବହୁତ ଭିଡ ଭଲରେ ଦିଇଥର ଦର୍ଶନ କରିଛି। ଆଉ ଗୋଟେ ଥରେ ଯାଇଥିଲୁ ଯେ ଏତେ ଭିଡ ଏତେ ଭିଡ ପୁରା ଗହଳି ଲାଇନ ଦେଖିକି ମୋ ମୁଣ୍ଡ କଣ ହେଲା ସେ ଅରୁଣ ସ୍ତମ୍ଭ ପାଖରେ ମୁଣ୍ଡିଆ ମାରିକି ନାଇଁ ଭିଡରେ ଆଉ ଭିତରକୁ ଯାଇପାରିବି। ଜଗନ୍ନାଥଙ୍କର ବୋଧେ ନାହିଁ ଡୋରି ମୋ ପାଇଁ ତାଙ୍କ ପାଖକୁ ଯିବା ପାଇଁ ବାହାରୁ ମୁଣ୍ଡିଆ ମାରିକି ପଳେଇ ଆସିଲି। ସେଇ ଦିନଠୁ କି ଯୋଗ ଯେ ଦିଥର ଗଲିଣିି ଆଉ ଭିତରକୁ ପଶି ପାରୁନି
ଆଉ।
ନା ଆଉ ଯାଇନି ହଁ ଯିବା। ଯିବା ଯିବା କେବେ ଗୋଟେ ସମୟ କାଢ କଥା କଥା ବାର୍ତ୍ତା ହେଇକି ମୁଁ ଆମେ ଏପଟୁ ଯିବୁ ତମେ ଆମେ ଭେଟା ଭେଟି ଏଠୁ ହେଇକରି ପାଖ ପୁରୀ ପାଖରେ ଏକାଠି ହବା ଆଉ।
ଆଉ ସେଇୟଆ କଲେ ହବ ଆଉ।
ବୁଲାବୁଲି ଟିକେ କରିବା ସାଙ୍ଗ ହେଇକିନା ଆଉ ର ଖାଇବା ଆସିବା ଆଉ ସେଇଠି ପାଖରେ ଅଛି କଣ କି ଆମର କଣ ଅଛନ୍ତି ମୁଁ ମନେ ପଡୁନି ଭଲ କି ମଙ୍ଗଳା ମନେ ପଡୁନି। ହ
ବାଟ ମଙ୍ଗଳା?
ନାମ ଆଉ ଗୋଟେ ମଙ୍ଗଳା କଣ ଅଛନ୍ତି ସେ ପାଖରେ ଆହୁରି ଭଲ ଭଲ ଅ ଜାଗା ସବୁ ପୁରୀ ପାଖାପାଖି ମଦୀର ସବୁ ଭଲ ଅଛି। ହଁ ମନ୍ଦିର ରୁହତ୍ନ୍ତେ ସିନା ଯାଇପାରୁନା ଆଉ ଶୁଣିକି ସମସ୍ତଙ୍କଠୁ ଯୋଉମାନେ ଯାଉଛନ୍ତି। ଏ ଚାଲ ନା ଏପଟେ ନୟାଗଡ କରକୁ ଥରେ ଯିବା ବୋଲିୁ ଶରଣ ଶ୍ରୀକ୍ଷେତ୍ର ଆଉ ଆମର ଏଠି କରିଛନ୍ତି କଣ କହିଲ କେଦାରନାଥ ବୋଧେନା କଣ କରିଛନ୍ତି ନା କଣ କୋର କେଦାରନାଥ କଣ ମନ୍ଦିର ଗୋଟେ ନୂଆ ସବୁ ହେଇଛି ନୟାଗଡ ପଟେ।
ଯିବା ଆଉ କଣ।
ହଁ ସେଇପଟଟା ଦେଖିନି ନହେଲେ ଆଉପାରୟ ପାଖାପାଖି ଏ ସବୁ ମନ୍ଦିର ଯେତେ ଅଛି ପ୍ରାୟ ବହୁତ ଜାଗା ଦେଖିଲିିନି ଯେ ନୟାଗଡଙ୍କର। ଏପଟେ ମନ୍ଦିର ଯୋଉ ନୂଆ ହେଇଛି ଦେଖିନି ଆଉ ନହେଲେ ଦେଖିଛି ସାଙ୍ଗ ହେଇକି ଗୋଟେ ଥର ଚାଲ ଯିବା କଥା କଥା ବାତ୍ତା ହୋଇଯିବ ଆମ କାମ ହୁଁ କାମ ବ୍ୟସ୍ତ ଭିତରେ ତ କୁଆଡେ ଯାଇପାରୁନେ ଏ ଠାକୁର ଫାକୁର ହେଲେ ଟିକେ ଗଲେ ମନ ଟା ଟିକେ ଖୁସି ହବ। ହଉ ଆଉ ତମ ରୋଷେଇ ଭିତରେ ମୁଁ ତମକୁ ହଇରାଣ କଲି ବୋଧେ?
ଏ ନା ନା ହଉତାହେଲେ।
ଆଉ ଆଉ କେତେବେଳେ କଥା ହବା ଆଉ ରଖୁଛି ଓ ହଉ।